ହ୍ୟାଲୋ।
ହଁ କଣ କରୁଥିଲ?
ଏଇ ଏଇନା, ଗାଧେଇକି ଠାକୁର ପୂଜା କଲି, ବାପା ହେରିକାଙ୍କୁ ଜଳଖିଆ ସବୁ ଖାଇବାକୁ ଦେଲି ମୁଁ ନିଜେ ଖାଇଲି। ଖାଇସାରିକି, ଟିକେ ଡାଲି, କୋଳଥ ଡାଲି ଟିକେଏ ବସେଇଛି।
ଓହୋ କଣ ଜଳଖିଆରେ ଖାଇଲ?
ଏ ଯେଉଁ ରୁଟି, ସନ୍ତୁଳା।
ଆଁ ବଢିଆ ହେଲ୍ଦି ଖାଦ୍ୟ ଆଉ।
ହଁ ରୁଟି ସନ୍ତୁଳା କଲି, ବାପା ଖାଇଲେ, ମୁଁ ଖାଇଲି। ଆଉ ସମସ୍ତେ, ଯାହା ଯେମିତି ଖାଇଲେ ଆଉ, ଖାଇ ଖୁଆକି ଯୋଉ ଡାଲି ଟିକେ କୋଳଥ ଡାଲି, ଟିକେ ପକେଇଛି ଆଳୁ ଭର୍ତ୍ତା ଟିକେ କରିବି। ଆଉ ବାଇଗଣ ଟିକେ ବେସନ ରେ ଯୋଉ ଛାଣନ୍ତିନି କି
ହଁ ହଁ
ସେଇଟା ଟିକେ କରିଦବା, ଏଇ ଯୋଉ କଲରା ପତ୍ରରେ ବି ଗୋଟେ ନୂଆ ଆଇଟମ ହଉଚଛି, କଲରା ପତରରେ।
କଲରାପତ୍ର ରେ କଣ କରୁଛ?
ମାନେ କଲରା ପତ୍ରଟାକୁ ପୁରା ପରିଷ୍କାର ପରିସ୍କାର କରିକି ଧୋଇଦବ, ପିଠଉ ଥିଲେ ଚଳିବ, ନହେଲେ ଏଇ ଯୋଉ ଆମର ଚାଉଳ ଗୁଣ୍ଡ ଚା ଚାଉଳ ଚୁନା, ପତ୍ର ପୁରା ପରିଷ୍କାର କରିକି ଧୋଇଦବ, ଟିକଟିକ, ଟିକଟିକ କରି କାଟିଦବ, ସେଥିରେ ପିଆଜ ଟିକେ, ଛୋଟ ଛୋଟ କରିକି କାଟିଦବ, ଆଉ କଞ୍ଚା ଲଙ୍କା ଉଁ ଆଉ ଯଦି ଜିରା ଧନିଆ ଗୁଣ୍ଡ ଥିବ, ବି ସେଥିରୁ ଟିକେ ପକେଇଦବ। ପକେଇ ସାରିଲା ପରେ ତାକୁ ହ ହଉଛି, ଭଲ ଟିକେ ଗୋଳେଇ ଦବ ବଳିଆ ବଳିିଆ କରିକି। ତାପରେ ତେଲ ଦେଇକି, ତାକୁ ବରା ଭଳିଆ ଛୋଟ, ଛୋଟ, ଛୋଟ, ଛୋଟ କରିକି ପତଳା ପତଳା କରିବା, ପୁରା ହଉଛି କଡ଼କଡ଼ିଆ, କଡ଼କଡିଆ ହବ, ଗରମ ଗରମ ଖାଇବ ମାନେ, ଆଜିକାଲି ଯୋଉ ଡାଇବେଟିସ୍ ହଉନି କି
ହଁ ହଁ।
ଡାଇବେଟିସ୍ ଯୋଉ କଲରା କଲରା ଭଜା ଖାଆନ୍ତି, ଏମିତି ବି କଲରା ପତ୍ରଟାକୁ ଏତେ କେହି ବ୍ୟବହାର କରନ୍ତିନି
ହୁଁ।
କଲରା ପତ୍ରକୁ ଏମିତି କାଟିକି ଇଏ ଗୋଟେ ପ୍ରକାର ଦେହକୁ ଭଲ। ଆଉ ସେଟା ହଁ କଲରା ପତ୍ର ତାକୁ ହଉଚି ତମେ କାଟିକୁୁଟାକି ସେମିତି ଭାଜିକି ଖାଇପାରିବ ପୁଣି ଗୁରେ କଲରାକୁ ପୁରା ଟିକି ଟିକ୍ ଟିକି ଟିକ୍ କରିକି ତାକୁ ବି ସେନ୍ତି ବେ ତେଲରେ ଛାଣିକି ଖାଇବ ଭାଜିକି ବି ଖାଇବ। ବେଶୀ କଲରାଟାରେ ଯଦି ସୋରିଷ ଟିକେ ଦେଇକି ଭାଜିବ। ବଢିଆ ଲାଗେ ସେଟା ହଁ ସେଟା ଟିକିଏ ପାଟିକି ମାନେ ଭଲ ଲାଗେ। ସୋରିଷିଆ ବାସ୍ନା ଟା ଆଉ ଆଉ କୋଳ ସବୁ ପକେଇ ଦେଇଚି ଆଜି କାଲି ତ ସବୁ ପ୍ରେସରରେ ହଉଛି ଆଉ କଣ ଆ ଆଗ କାଳିଆ ସବୁ ଡେକଚି ଫେକେଚିରେ ହଉଛି କି ପ୍ରେସର ମାରିଦେଇକି ତାକୁ ଟିକିଏ ଘୋଟି ଦେଇକି ଏଇ ଯୋଉ ଭେରସୁଆଁ ପତ୍ର ରସୁଣ କଞ୍ଚା ଲଙ୍କା ଦେଇକି ଫୁଟଣ ଟିକେ ପାଞ୍ଚ ଫୁଟ ଫୁଟଣ ଟିକିଏ ଅଧିକ ଦେଇକି ପକେଇକି ଫୁଟେଇଦବ ଟିକିଏ ଖଟା ଆଉ ମିଠା।
ହଁ।
ଆଉ ବଢିଆ ଲାଗେ ସେଟା ଡାଲି ଟା ଭଲ୍ ଲାଗେ ଡାଲି ସାଙ୍ଗରେ ଆଳୁ ଭର୍ତ୍ତାଟା ବି ବଢିଆ ଲାଗେ। ଡାଲି, ଆଳୁ ଭର୍ତ୍ତା ହଁ। ଡାଲି ଆଳୁ ଭରତା ଯୋଉ ପାମ୍ପଡ଼ ଖାଇଦବ ବି ପୁରା ବଢିଆ। ଆଉ କିଛି ଦରକାର ନାହିଁ।
ହୁଁ କୋଳଥ ଡାଲି ତ ମୋର ବଢିଆ ଫେବରାଇଟ ମୋର ଆଉ। କୋଳଥ ଡାଲି ଚଣା ଡାଲି ଖଟା ମିଠା ଡାଲି ଭାରି ଟେଷ୍ଟେ ଲାଗେ।
ଏଟା ବ ଦେହକୁ ବି ଭଲ ନା।
ହଁ ହଁ କୋଳଥ ଟା ତ ବଢିଆ ନା ଦେହ ପାଇଁ। ଇଏ କମେଇବ ମାନେ ଚର୍ବି କମେଇବ। ଡାଇବେଟିସ୍ ଫାଇବେଟିସ୍ ରୋଗୀଙ୍କ ପାଇଁ ବି ଟିକିଏ ଭଲ କିନ୍ତୁ ବିନା ଚିନିରେ ଖାଇବାକୁ ପଡ଼ିବ ଆଉ।
ହୁଁ। ହୁଁ।
ଆଉ କଣ? ସେଇ
ଆଉ ଆଉ
ବ
କହୁନ।
ମୁଁ କହିଲି ତମ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ଉଂ ଅପା, ନନା। ଆଉ ଆମର ଦିଅର। ଚା ଛୁଆ ସବୁ ଅଛନ୍ତି। ଆଉ। ଏମିତି କିଏ ସ୍କୁଲ ଯାଉଚନ୍ତି ଛୁଆ ଆଉ ଯୋଉ ମାନେ ଘରେ ସବୁ ଗାଈ ଆମର ଅଛି ଟି ଗାଈ ପାଇଁ ବି ସବୁ ଚାଲଚି। ଉଁ କାମ ସକାଳୁ ଉଠିବ ଗାଈ ଗୁହାଳୁ ପୋଛ ତାକୁ କ୍ଷୀର ଧୁଆଁ ହବ କୁ ଟା ଦିଆହବ କୁଣ୍ଡା, କଚୁଡ଼, ତୋରାଣୀ। ସବୁ ସବୁ ଗୋଟେ ସଖାଳୁ ପୁରା ଘଣ୍ଟେ ଦି ଘଣ୍ଟା ଯାଉଚି ଗାଈ ପିଛାରେ। ଗାଈ ରଖା ହେଇଚି ତାପରେ ଗାଈ ଫିଟେଇବେ ତାଙ୍କ ପଗା ଫଘା ଖୋଲୁ। ଏସବୁ ଜିନିଷରେ ଯୋଉ ଦି ଘଣ୍ଟା ଯିବ। ହେଠୁ ଆମ ଛୁଆ ସବୁ ସ୍କୁଲ ଯିବେ ସିଏ ଭାରି ଭୁରାଇ ଖାଇ ଖୁଆଇକି ସିଏ ବି ଯିବେ ଛୁଆ। । ଆଉ ପୁରା ସକାଳେ ଦଶଟା ଯାଙ୍କେ ଫ୍ରି ନାହିଁ ସମସ୍ତେ ପୁରା କାମରେ ବ୍ୟସ୍ତ। । ତାପରେ ସବୁ ଛୁଆ ପିଲା ଯାଇ ସାରିଲା ପରେ ଆରାମସେ ବସିକି ରୋଷେଇବାସ ହବ। ସେଠୁ ଖାଇବା ପିଇବାକୁ ଦେଇକି ଗୋଟେ ଦିଟା ହବ ସରୁ ସରୁକା ଆଉ।
ହୁଁ ହୁଁ। ହଁ ବଢ଼ିଆ। ଜଏଣ୍ଟ ଫ୍ୟାମିଲି ତମର ନା?
ଆମର ଜ ହଁ ଜଏଣ୍ଟ ଫ୍ୟାମିଲି।
ଜଏଣ୍ଟ ଫ୍ୟାମିଲି ମାନେ କେମିତି ମାନେ ଭଲରେ ସମସ୍ତେ ମିଶିକି ରୁହନ୍ତି ନା ଏମିତି କିଏ ବି ତୁ ତୁ ମେ ମେ ହୁଏ। କେମିତି ରୁହନ୍ତି? ମୁଁ ତ ଏକା ରହୁଛି ନା ମୁଁ ଜାଣିନି?
ନା ନା ଜଏଣ୍ଟ ଫ୍ୟାମିଲି ବହୁତ ବଢିଆ। ବହୁତ ବଢିଆ ସମ ସ୍ତେ ପାଞ୍ଚ ଜଣଙ୍କର ରୋଜଗାର ଠିକ୍ ହେଉଛି। ପାଞ୍ଚ ଜଣ ବି ଘରକୁ ଅନଉଛନ୍ତି। କିଏ ଛୁଆ କଥା ବୁଝିଦେଲା, କିଏ ଘର କଥା ବୁଝିଦେଲା, ସଉଦ ପତ୍ର ବୁଝିଦେଲା ଆଉ କିଏ ପର୍ବପର୍ବାଣୀ ସବୁ ପଡ଼ୁଛି କିଏ ଡ୍ରେସ ପତ୍ର ଆଣିଲା ଭାରି, କିଏ ପିଠାପଣା ପାଇଁ ସବୁ ନଡିଆ ମାନେ ବିରି ଆଉ ତେଲ। ସୁଜି ଫୁଜି ଏମିତି। କିଏ ଏଟା ଆଣିଲାଭାରି, ଞକିଏ ସେଟା ଆଣିଲାହାରି, କିଏ ଡ୍ରେସ୍ ଆଣିଛି ହାରି। ସେମିତି କିଛି ନାହିଁ ବହୁତ ଭଲ। ଜଏଣ୍ଟ ଫାମିଲି ଭଲ। ମାନେ ଯେମିତି କହନ୍ତିନି ଚୋଟକୁ ମୋଟ କାଟେ, ସେ ସେମିତିଆ ଟାଇପ ର ଆଉ। କିନ୍ତୁ ଏକୁଟିଆ ହେଲେ ନିଜକୁ ନିଜେ ଆମେ କୁଆଡେ ଗୋଟେ ବାପ ଘରକୁ ଗଲା ବେଳକୁ ବି ଏକୁଟିଆ ହେଲେ ଯାଇପାରିବାନି। ଆଉ ପାଞ୍ଚ ଜଣ ହେଲେ କଣ ହଁ ମୁଁ ଗଲି ଅନ୍ୟ ଯାଆ ମାନେ ଅଛନ୍ତି। ଆଉ ଏକୁଟିଆ ହେଲେ କଣ ହେ ଯିବୁ ଦୌଡ଼ି ଦୌଡିକା ଆସିବୁ ଦୌଡ଼ି ଦୌଡିକା। ଆଉ ରହି ପାରିବୁନି ବାପଘରେ। ଆଉ ଏଇଟା ଫାଇଦା, ଏଇଟା ଫାଇଦା ଆଉ ଏଇ ଜଏଣ୍ଟ ଫ୍ୟାମିଲିରେ ଏଇଟା ଗୋଟେ ଲାଭ ଯେ ଉ ମାନେ ଜଣେ ଧର ଏମିତି ଏକୁଟିଆ ହେଲେ ସବୁଟା ଜିନିଷକୁ ତୁ ନିଜେ ଆଣିମୁ। ଏମିତି ପାଞ୍ଚ ଜଣ ହେଲେ କଣ ବା ପାଞ୍ଚ ଜଣଙ୍କ ହାତରେ ପାଞ୍ଚଟା ପଳେଇ ଆସିବ। କିଛି ଜଣା ପଡିବନି ଏତେ କଷ୍ଟ କାହାକୁ ହବନି। ତୁ ଆଇଁଲୁଭାରି ଗୋଟେ ଜିନିଷ, ମୁଁ ଗୋଟେ ଆଇଁଲିଭାରି ଜିନିଷ କରିଦେଲେ ପାଞ୍ଚ ପ୍ରକ୍ ଆର ହେଇଗଲା, ଖାଇଲେ ହସ ଖୁସିରେ ରହିଲେ। ଆଉ ସେମିତି ଚାଲୁଛି ସବୁ ଆଉ। ଓଷା, ବାର ଛୁଆ ପିଲା ଆମର ତ ପୁରା ବଡ ଫ୍ୟାମିଲି ଟେ ନା। ଆଉ ଏ ସବୁ ଚାଲିଛି ସେମତି ଠାକୁରଙ୍କ ଦୟାରୁ ଭଲରେ ଅଛୁ ତ।
ଯାହା ହେଉ ଯେମିତି ଭଲରେ ଥାଅ, କାହାର ନଜର ନଲାଗୁ, ହସ ଖୁସିରେ ଏମତି ସେ ଦିନ ଭିତରେ ଅଲଗା ରହିଲେ କଣ ଏକାଠି ରହିଲେ ଗୋଟେ ବଡ଼ ବିପଦ ଆସିଲେ ସମସ୍ତେ ସାମ୍ନା କରିବେ। ମାନେ ଜଣା ପଡିବନି ତମକୁ କିଛି। ଏ ଅଲଗା ରହିଲେ ବହୁତ ମାନେ ଦୁଃଖ, ମନ ଭିତରେ ଦୁଃଖ କାହାକୁ କହିପାରୁ ନଥିବ ମାନେ ଗୋଟେ କଷ୍ଟ ହଉଥିବ, କାମ ମରିପଡି କରିବାକୁ ପଡିବ। କେହି ସାହାଯ୍ୟ କରିବାକୁ ନଥିବେ। ଆମେ ଯେମିତି ରହୁଛୁ ବାହାରେ, ଆମର ଗୋଟେ ଦେହ ପା ଖରାପ ହେଲେ ଆମେ ବା ମଗେଇ କି ଖାଉଛି। କିଏ ଗୋଟେ ବନେଇ ଦବ ତମ ଦେହ ପା ତମ ପାଖ ପାଖରେ ତମ ଯା ମାନେ ଅଛନ୍ତି ରୋଷେଇରୁଷା କରିଦେବେ କି ଘରେ ଆଉ କିଏ ଲୋକ ଥିବ ତମ ସାହା ଯ୍ୟ କରିଦବ କି ତମ ଲୁଗାପଟା ଧୋଇଦବ କି କଣ। ଆମର ସେମିତି ପଡ଼ିଥିବ ଦେହ ଭଲ ହେଲେ ଯାଇଁ କରାହେବ। ନହେଲେ ସେମିତି ଛୁଆ ପିଲା ସମସ୍ତଙ୍କର ବାହାରୁ ମଗେଇକି ଖାଇବୁ। ଆଉ ଘରେ ରୋଷେଇ କରିପାରିବୁନି। କିଛି କାମ ତ କରିହବନି ଖାଲି ବେଡରେ ଶୋଇବାକୁ ଇ ଇଛା ହବ ଆଉ ତମ କଣ ଜ ଫ୍ୟାମିଲିରେ ବହୁତ ଭଲ ଆ ଯଦି ମନ ମିଶିକି ନେଇଗଲା ଯଦି ଟିକେ ଅଶାନ୍ତି ହେଲେ ଭଲ ଲାଗିବନି। ନହେଲେ ମନ ମିଶିକି ନେଇକି ଗଲେ ମାନେ ଦିନ କେମିତି ଯିବ ଜଣା ପଡିବନି। ଦିନ ରାତି କେତେ ବେଳେ କେ କଣ ଯିବ ଆଉ ଅଲଗା ଅଲଗା ରହିଲେ କଣ ବହୁତ ଦୁଃଖ ଏକୁଟିଆ ବସିଥିବ ଗୁମ୍ ସୁମ୍ କେତେବେଳେ ମନ ଭଲ ଥିବ କେତେବେଳେ ମନ ଦୁଃଖ ନଥିବ ମୁଁ ଏବେ ମୋ ଗାଁକୁ ଯାଇଥିଲି ରଜକୁ ଯାଆର ମୋର ମାନେ କେମିତି ଦିନ ଗଲା ଦଶ ଦିନ ଆମେ ଜାଣିପାରିଲୁନି କେତେ ଶୀଘ୍ର ପଲେଇଲା। ସେ ଆସିଲା ପରେ କହୁଚି ଆଉ ଅପା ତମେ ପଳେଇଲ ଯାହା ଦିନଟା ଗୋଟେ ଯୁଗ ଲେଖା ଲାଗୁଚି। ଗୋଟେ ଦିନ ଗୋଟେ ଯୁଗନାଖ ଲାଗୁଚି। ଭଲ ଲାଗୁନି ଆଉ ପଳେଇଲ ଆଉ ପୁଅର ସ୍କୁଲ ଖୋଲିଲା ମୁଁ ପଳେଇ ଆସିଲି। ଆଉ ସେ ତାରେ ଏକୁଟିଆ ଭାରି ବୋରିଙ୍ଗ ହଉଚି ମାନେ ଭଲ ଲାଗୁନି ତାକୁ। ବାରମ୍ବାର ଫୋନ୍ କରୁଚି। କଣ କରିବ ପୁଣି ଆମକୁ ଆମ ଜାଗାକୁ ଆସିବାକୁ ପଡ଼ିବ। କିନ୍ତୁ ଜଏଣ୍ଟ ଫ୍ୟାମିଲିରେ ଭଲ ଅଛି। କି ଅଲଗା ମାନେ ଏକୁଟିଆରେ ବି ଭଲ ହେଲେ ଏତେ ଭଲ ନୁହେଁ ଆଉ।
ନା ଜଏଣ୍ଟ ଫ୍ୟାମିଲିରେ ଭଲ ଏଇଥିପାଇଁ କି ଧର ଉଁ ପାଞ୍ଚ ଜଣ ଆମେ ଅଛୁ ଧର ମୁଁ ଗାଧେଇକି ଗଲି ଠାକୁର ପୂଜା କରିଦେଲି, ତା ଭିତରେ ଆଉ ଜଣେ ଚାହା ଜଳଖିଆ କରିକି ଦେଇଦେଲା। ଉ-ଉ ମାନେ ଲୋକ ଛୁଆ ମାନଙ୍କୁ ସ୍କୁଲ ଯିବେ କିଏ ସ୍କୁଲ ଛୁଆଙ୍କ କଥା ବୁଝିଦେଲା। କିଏ ବାପାଙ୍କ କଥା ବୁଝିଦେଲା। ତାପରେ ମିଶିକି ସାଙ୍ଗ ହେଇକି ଖାଇଦେଲୁ। ଖାଇସାରିଲା ପରେ ପୁଣିଧର ରୋଷେଇ ଜଣେ ଭାତ ବସ ଇ ଦେଲା। ଜଣେ ଡାଲି କରିଦେଲା ଆଉ ଜଣେ ପନିପରିବା କଟା କୁଟି କରିଦେଲା। ଉଁ କି ଆମକୁ ଟିକିଏ ରେଷ୍ଟ ନେଲୁ ପୁଣି ଆଉ ଜଣେ ତାଙ୍କର ବଢ଼ାବୁଢ଼ି କରିକି ଖାଇବାକୁ ଦେଇଦେଲେ। ପୁଣି ବାସନ ମଜା ଏମିତି ସବୁ ପାଞ୍ଚ ଜଣ ହେଲେ ପାଞ୍ଚ ଟା ଯାଙ୍କ କାମ ଜଣେ ଜଣେ ଜଣେ ଜଣେ କରିଦେଲେ ଜଣଙ୍କ ଉପରେ ପ୍ରେସର ପଡ଼ିବନି। ଆଉ ଏକୁଟିଆ କଲା ମାନେ ନିଜେ ପରିବା କାଟେ, ନିଜେ ରୋଷେଇ କର ନିଜେ ବାସନ ମାଜ୍। ଯେ ପୁଣି ରେଷ୍ଟ ବି ଟିକେ ମିଳିବନି। ଆଉ ପାଞ୍ଚ ଜଣ କଲେ ପାଞ୍ଚ ସେ ଜଣେ ଜଣେ ଯୋଉ ରୋଷେଇ କରିଦେଲା। ଜଣେ ଖାଇବାକୁ ଦେଇଦେଲା ଜଣେ ବାସନ ମାଜିଥିଲା ସାଙ୍ଗ ହି ଖାଇଲୁ। ପିଲୁ ଏଇଠୁ ଗଲୁୁ ଶୋଇଲୁ ପୁଣି ଉଠିବୁ କିଏ ସନ୍ଧ୍ୟା ଦବ, କିଏ ଘର ଦ୍ୱାର ଖରିକିବ, କିଏ ଲୁଗାପଟା ତୁଳିବ। ପାଣି ଉଠିବ ଏମିତି ସବୁ ହେଇକି ପୁଣି ଆମେ ଆମର ଇଭିନିଂ ୱାର୍କରେ ଯାଉ। ହୁଁ ଯୋଉ ଚାଲିବା ପାଇଁ ସବୁ। ଆଜ କାଲି ଡକ୍ଟର ମାନେ କହୁନାହାନ୍ତି କି ଚାଲିବା ପାଇଁ।
ହୁଁ ହୁଁ।
ଆଉ ନଚାଲିଲେ ବି ହବନି। ସବୁବେଳେ ତ ଡାକ୍ତର କହୁଚନ୍ତି ତମେ ଚାଲ। ଖାଇବା କଣ୍ଟ୍ରୋଲ୍ କର ଏଇସବୁ ଜିନିଷ ଆମେ ପୁରା ଯାଉଚୁ କେତେ କିଲୋମିଟର ଚାରି ପାଞ୍ଚ କିଲୋମିଟର ଚାଲି ଚାଲିକା ଯାଉଚୁ। ସନ୍ଧ୍ୟା ଦେଇ ଦେଇକି ଯାଉଚୁ। ଚାଲି ଚାଲି ଚାଲି ଚାଲି ପୁଣି ଆସୁଚୁ ଯାଇକି ଉ ସନ୍ଧ୍ୟାରେ ଘରେ ଆସି ସିକି ପୁଣି ଚାହା ଟିକେ ଜଳିକିଆ ଟିକେ ଖାଇଲୁ। ପୁଣି ଟିକେ ରେଷ୍ଟ ନେଇଗଲୁ। ଜଣେ ଅଟା ଦଳି ଦେଲା। ଜଣେ ପରିବା କାଟିଦେଲା। ଏମିତି ସବୁ ଚାଲିଚି ଆଉ। ଁ
ବଢ଼ିଆ ନା ଆଉ ଏକାଠି ରହିଲେ ମାନେ କାମ ଜଣାପଡ଼ିବନି। ଆମେ କଣ ଏକକୁ ଏକ ସବୁ ଆମେ କରିୁଚୁ ଆମେ ଲୁଗା ତୋଳିବୁ, ଆମେ ଲୁଗା ସଫା କରିବୁ, ଆମେ ଘର ଓଳେଇବୁ, ଆମେ ରୋଷେଇ କରିବୁ, ଆମେ ଛୁଆଙ୍କୁ କହିଦବୁ ମାନେ ସବୁ ତ ଏଠୁ ଯେଡେ, ମାନେ ଛୁଆ ଟାକୁ ପାଞ୍ଚ ମିନିଟ୍ ବି କି ସମ୍ଭାଳିବାକୁ ନଥିବୋ ମାନେ ତାକୁ ତାକୁ ଧରିକି ସବୁ କର, ରୋଷେଇ ବେଳେବେଳେ ତାକୁ, ଛୋଟଟଟେ ଧରିକି ରୋଷେଇ କରିବ। ମାନେ ଛୁଆଙ୍କୁ ଛାଡିଲେ ପଡିଯିବେ, ଆଜି କୋଉଠି କଣ ଖାଇଦେବେ ତଳୁ ଗୋଟେଇକି। କଣ ଚଗଲା ହେବେ କି, ଧୂଳି ହେବେ କି କଣ କାମୁଡ଼ି କୁାମୁଡ଼ା ଦେବ। ମାନେ ଛୁଆ ଅନେଇବାକୁ ପଡିବ, ଜଣେ ହେଲେ କଣ ଜଣେ ଛୁଆ ଟାକୁ ସମ୍ଭାଳି ଦେଲି ତମେ ଆଉ, ନିଜର ପୁଣି ଗୋଟେ ପର୍ସନାଲିଟି କି ଟିକେ ବାହାରକୁ ୱାସୁରୁମ୍ ଯିବା, କି ଆଉ କଣ, ମାନେ କିଛି ଗୋଟେ କାମ ଥିବ ଯାହାକି ଛୁଆକୁ ଧରିକି କରିବାକୁ ପଡିବ। ଏବେ କଣ ଛୁଆ ଟିକେ ସ୍କୁଲ ଯାଇଛନ୍ତି ସେଇଠ ଏଇଟା ଗୋଟେ ମାନେ ଇଏ, ସେପଟେ ଛୁଆ ଟିକେ ସ୍କୁଲ ଗଲେ ଆମେ ଟିକେ ସବୁ କରିପାରୁଛୁ, ସେତିକି ସମ ଭିତରେ, ରୋଷେଇ ବାସ ସରିଦେଇକି ଛୁଆଙ୍କ ଧନ୍ଦା, କରିବାକୁ ପଡୁଛି ଆଉ।
ହୁଁ।
କାମ ଆଉ ଛୁଆ ଆସିବେ ଆଉ, ଆଉ ତାହେଲେ ହଉ ତାହେଲେ ଆଁ। ତମେ ଯାହା କଣ ରୋଷେଇ ବାସ କରୁଥିଲ ରୋଷେଇ ବାସ କର। ମୁଁ ଯାଉଛି ଟିକେ ରୋଷେଇ କରିବି। ପୁଣି ପୁଅ ଆସିବ ଭାରି ଏଗାରଟା ବେଳୁ, ଆଉ ରୋଷେଇବାସ କରେଇଦବନି। ସେ ବହୁତ ହଇରାଣ କରିବ, ହଉ ହଉ ତାହେଲେ ରଖ ହଁ ହଁ ହଁ।